ଆଜ୍ଞା, ନମସ୍କାର!
ପ୍ରଣାମ ପ୍ରଣାମ କଣ କରୁଥିଲେ?
କିଛି ନାଇଁ ବସିଥିଲି। ଆପଣ?
ଏଇ ମୁଁ କଇଲି ଟିକେ କଥା ହେଇଯିବା ସାଙ୍ଗଙ୍କ ସାଙ୍ଗରେ।
ଅ ହଁ ଆଉ ସକାଳୁ କଣ କାମ କରିଥିଲେ ଆଜି?
ସଖାଳେ ତ ସ୍ତ୍ରୀ ଲୋକ ଯେହେତୁ, ଆଉ ସକାଳ ଧନ୍ଦା ରହିବ। ଆଉ, ପିଲାମାନେ ଯେହେତୁ ବାହାରେ ରହୁଛନ୍ତି। ଟିକେ ସକାଳୁ ଟିକେ ଉମ୍ ଫାଙ୍କା ଅବଶ୍ୟ।
ଆଜ୍ଞା।
ଠାକୁର, ଫାକୁର ପୂଜା ସାରି, ଗାଧଘ ନିଜ ନିତ୍ୟକର୍ମ ସାରି, ଠାକୁର ପୂଜା ସାରି, ସକାଳର ଜଳଖିଆ ପ୍ରସ୍ତୁତ କରି ଖାଇକି, ମୁଁ କହିଲି-ଇ ଆଉ ଟିକେ କଥା ହେଇଯା, ସାଙ୍ଗମାନଙ୍କ ସାଙ୍ଗରେ
ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ନା? ଆଜ୍ଞା ଆପଣଙ୍କ ସ୍ଵାସ୍ଥ୍ୟ ଭଲ ଅଛି ନା?
ଭଲ ଅଛି।
ଆଉ ଖାଇଥିଲେ କଣ?
ଖାଇଥିଲି ରୁଟି ଭଜା କରିଥିଲି ଆଉ। ସକାଳର ଜଳଖିଆ ରୁଟି, ଭଜା କରିଛି ହଁ। ଆଉ ତାପରେ ଖାଇ ତ ଦେଇଚୁ ସକାଳୁ ଆଉ ଆଜ୍ଞା ବି ନାହାଁନ୍ତି ଘରେ ଯାଇଚନ୍ତି ଟିକେ ବାହାରକୁ, ତାଙ୍କର ଟିକେ କାମ ଅଛି ଆଉ ହଁ। ଆଉ ଗାଧୁଆବେଳ ରୋଷେଇ ହବ ଆଉ। ମାଛ ପଠେଇଛନ୍ତି, ମାଛ ତରକାରୀ ଭାତ ହବ ଆମେ ଯେହେତୁ ଦିଜଣ ଅଛୁ ହଁ। ଦି ଜଣ ଅଛୁ ପିଲାମାନେ ତ କେହି ପାଖରେ ନାହାଁନ୍ତି ଆପଣ କଣ କରୁଚନ୍ତି?
କିଛି ନାହିଁ ଏଇ ସକାଳୁ ଉଠିଲି, ଘର ଫର ଖରକିଲି ତାପରେ ଫୁଲ ଫୁଲ ତୋଳିକି, ତାପରେ ବାସନ ଧୋଇକି ତାପରେ ବ୍ର ଦାନ୍ତ ଘୋଜି ଘଷିକି, ତାପରେ ଗାଧେଇକି, ଗାଧେଇକି ପୂଜା କରି ରିକି ଏଇ ବସିଥିଲି ଆପଣଙ୍କର କଲ ଆଇଲା। ବୁଝିପାଇଲେ?
ମାଁ
ବସଥିଲି ଆପଣଙ୍କର କଲ ଆଇଲା ଟିକେ କଥା ହେଇଯିବା ଆଉ।
ଆଉ ଆଜି ରୋଷେଇବାସ ପ୍ରସ୍ତୁତି କଣ କରିବି?
ଆଜି ରୋଷେଇ ଆମର ଶୁକ୍ରବାରେ ଆଇଁ ଆମିଷ ଖାଉନା ସାଧା।
ହୁଁ
ଆ ତ ସେଇ ସାଧାରେ ବିନା ପିଆଜ ରସୁଣରେ ହବ ଭାତ ହବ, ଡାଲି ହବ ଭଜା ହବ, ଆଉ ଦହି ବାଇଗଣ ହବ
ଆମର ତ ଓଡିଆ ଘରର, ଆମ ଓଡିଆ ଘରର ଖାଇବା ଯାହାବି କଲେ ତା ପାଟିକି ସ୍ୱାଦ। ଶାଗ ଭଜା ଟିକେ ହଉ, କି ବଢି ଚୁରା ଟିକେ ହଉ, ସିଏ ପାଟିକି ତ ବହୁତ ସ୍ଵାଦ। ଆଉ ପଖାଳ ସାଙ୍ଗରେ ଦହି ପଖାଳ ଯଦି ହେଇଥିବ ତ ତା ମଜା ଅଲଗା।
ସେୟା ବା ପଖାଳ ଏଇନା ଆ ଆଁ ମୁଁ ଖାଏ, ଆପଣ?
ମୁଁ ତ ଖାଏ ନିଶ୍ଚିତ, ଆମର ସମସ୍ତେ ସାଧାରଣତଃ ଓଡିଆ ସମସ୍ତେ ଖାଉଥିଲେ।
ହଁ।
ଆଉ ଯୋଉ ଦହିପଖାଳ ଖାଇବାକୁ ଡକ୍ଟର ବି କହୁଛନ୍ତି। ଏଇ ଗରମ ଯୋଉ ଭଳିଆ ହଉଛି
ହୁଁ ଭଉତ ଗରମ ହଉଛି। ଏଇ ଗରମକୁ ଖାଲି ଦହି ପଖାଳ।
ଦହି ପଖାଳ, ଦହି ବରା, ଜଳଖିଆରେ ଦହି
ଦହ ହଁ ଜଳଖିଆରେ ଦହିବରା ଆଉ ଉଁ ଏଥେରେ ଦହି ପଖାଳ।
ହଁ ସେ ଖାଦ୍ୟର ସବୁ ମାନ୍ୟତା ଅଲଗା ପ୍ରକାର, ସେଗୁଡ଼ା ସବୁ ଦେଶ ବିଦେଶରେ
ଆଜ୍ଞା ଆଜ୍ଞା ଆପଣ ଠିକ କହିଛନ୍ତି। ଏମିତିଆ ଖାଦ୍ୟ ଆମ ଓଡିଶା ଛଡା ଆଉ କୋଉଠି ବି ପାଇବେନି?
କୋଉଠି ପାଇବେନି।
ଲୋକ ପଖାଳଙ୍କୁ ବାହାର ଇଏରେ ପଖାଳକୁ କହିବେ ପାଣି ଭାତ୍। ତ ଉଁହୁଁ କିନ୍ତୁ ସେ କାହିଁ ଜାଣିବେ ଆମ ପଖାଳର ମହତ୍ତ୍ୱ।
ଆଉ ଦେହ ପାଇଁ ବି ବହୁତ ଭଲ। ପାଟିକି ସ୍ଵାଦ ଯୋଉଭଳିଆ ଦେହ ପାଇଁ ବି ବହୁତ ଭଲ ଡକ୍ଟର ମାନେ ବି କହୁଛନ୍ତି ଯେ ଦହି ପଖାଳ ଖାଆନ୍ତୁ। ଦହିଟା ତ ନିହାତି ତି ଦେହ ପାଇଁ ଭଲ। ବାସି ପଖାଳ ଖାଇବାକୁ ବି କହୁଛନ୍ତି ବାସି ରୁଟି ଖାଇବାକୁ ବି କହୁଛନ୍ତି। ତା ଦେହରେ ବଡିର ଉଁ ଉଁ ରୋଗ ପ୍ରତିଶେଧକ ଶକ୍ତି ଟା ବଢୁଛି। ଶରୀରର ରୋଗ ପ୍ରତିଶୋଧକ
ପଖାଳ ଅଳପ ମୁଠେ ଖାଇଦବୁ, ତତେ ଏଇନା ଦି ଉମ୍ ଭୋକ କରିବନି ଖାଲି ନିଦ ମାଡିବ। ଖାଇଦବୁ ଏକାଥରେ କି ଶାନ୍ତି ହଁ ବା। ଦେହ ଶାନ୍ତି ମନ ଶାନ୍ତି ପୁରା ମାନେ ପୁରା ନିଦ ବି ଭଲ ମାଡିବ
ଗରମ ଭାତ ଖାଇହବନି କିନ୍ତୁ ପଖାଳ ମୁଠେ ଖାଇ ତୋରାଣ ଟିକେ ପିଇ ଦେଲି ତାର ମହତ ଅଲଗା ତେଣୁକ ବାହାର ରାଜ୍ୟ ବାହାର ଦେଶ ଆମ ଦେଶକୁ ଯୋଉମାନେ ଆସନ୍ତି, ସେମାନେ ପ୍ରଥମେ ପଖାଳ ଖୋଜୁଛନ୍ତି ପଖାଳ ହୋଟେଲ ମାନଙ୍କରେ ବି ଆଜିକାଲି ସବୁ ବଢି ମାନେ ଭଲ ଢାଞ୍ଚାରେ ମାନେ ପ୍ରସ୍ତୁତି ହଉଛି ମାଟି ହାଣ୍ଡିରେ ଦେଲେଣି, ମାନେ ମାଟି ତସଲାରେ ମାନେ ଯୋଉ ମା ଟି କଂସା ଭଳିଆ ସବୁ ସେଇଥିରେ ଦହି ପଖଳ ସବୁଭ ଦହି ପଖାଳ ଭାତ ପଖାଳିକି ବହୁତ ବଢିଆ ଭାବରେ ଦଉଛନ୍ତି, ଆଉ ସେମାନେ ଯାଇକି ହଁ ସେମାନେ ଯାଇକି ଖାଇକି ବି ତାର ମାନେ ଇଏ ଟା ଭଲ ପାଉଛନ୍ତି
ହଁ।
ଯେ ଆମେ ଓଡିଶା ଯାଇଥିଲୁ ଦହି ପଖାଳ ଖାଇକି ଆସଛୁ ଖାଦ୍ୟ ଟା ବହୁତ ବଢିଆ
ହଁ ଯାଇକି ବାହାର ତାଙ୍କ
ହଁ ସେମାନେ ସାଧାରଣତଃ ଶୁଖିଲା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି, ଆମର ଏଠି ଯାହା ହେଲେ ରୋଷେଇ ସେ ସେଇଥିପାଇଁ ଆମର ଭଲ ଖାଦ୍ୟ ଟା ଆମେ ପାଇଥାଉ ସେମାନଙ୍କର ସମୟ ନଥାଏ ସେମାନେ ସବୁବେଳେ, ନିଜକୁ ବ୍ୟସ୍ତ ବିବ୍ରତ ଭିତରେ ରଖନ୍ତି ସେଥିପାଇଁ ଭଲ ଖାଦ୍ୟ ସେମାନେ ଖାଇସ ହଁ ଖାଦ୍ୟ ଖାଇ ପାରନ୍ତିନି ଆମର କିନ୍ତୁ କଣ ଆମେ ଯାହାହଲେ ଓଡିଆ ଘରର ବୋହୂ ଘରକୁ ଆହିଲା ମାନେ ରୋଷେଇ ବାସ ଭଲ ମନ୍ଦ ଘର ଦାୟିତ୍ବ ନେଇଥାଏ, ଆମର ପରିବାର କୈନ୍ଦ୍ରିକ ଆମେ ସମସ୍ତେ ସମସ୍ତଙ୍କୁ ନିଜର ଭାବିକି ରହିଥାଉ ଦାଦା ଖୁଡି ବଡା ବା ଆଉ ସେମାନଙ୍କର ସେଗୁଡା ସବୁ ନାହିଁ ସମ୍ପର୍କ ନାହିଁ ଆଉ ପରିବାର ନାଇଁ ସେମାନେ ନିଜେ ନିଜେ ନିଜେ ଗୋଡରେ ଯାହା ମେ ହେଲା ଯ ଯା କଲେ ଆମର ସେମିତି ନାଇଁ ନା ଆମେ ବଡ ସାନ ପରିବାର ଏବେ ତ ଯାହାହଲେ ବି ଲୋକ ସବୁ ପାଶାତ୍ୟ ଦେ ସବୁ ସବୁ ଅନୁକରଣ କଲେଣି ଆମେ ହଁ ସେମାନେ ଯାଇ ଆମର ସବୁ ଅନୁକରଣ କରି ଆମ ଶାଢ଼ୀ ଆମ ସଂସ୍କୃତି କି ସବୁ ଅ
ଜଗନ୍ନାଥ ଠାକୁରଙ୍କୁ ବି ସେ ଆପଣାଉଛନ୍ତି ନିଜ ଠାକୁର କୁକୁରବାଜା ଶାଢୀ ପିନ୍ଧିବା ପାଇଁ ଶିଖୁଛନ୍ତି
ଆମ ଓଡିଶା ଲୋକ ସେ ଯୋଉ ଦେଖିବ ଏଥର ସବୁ ଝିଅକୁ
ଏ ଡ୍ରେସ ପିନ୍ଧୁଛନ୍ତି।
ପିନ୍ଧି ଏବେ ଜଗନ୍ନାଥ ମନ୍ଦିର ଆପଣ ଯାଆନ୍ତୁ, ଦେଖିବେ ବହୁତ ଲୋକ ମାନେ ରି ଭାଗ ଲୋକ ସାଧାରଣ ହଁ ଆମର ଶାଢୀରେ ଯୋଉ ବହୁଠି ସୁନ୍ଦର ଲାଗେ ସେ ଗୋଟେ ଡ୍ରେସ ବୋଉ ଟିକି ବୋହୁ ଭଳିଆ ଦେଖାଯାଉଛି
ନା ବାହା ହେଲା ପରେ ବୋହୂ ମାନଙ୍କ ଖାଲି ଶାଢୀ ହିଁ ଭଲ ଲାଗେ
ଶଙ୍ଖା ଶଙ୍ଖା ସୁନ୍ଦର ଶାଢୀ ପିନ୍ଧେଇ ବୋଉଠି ଯେତେବେଳେ ଆମର ଚାଲିଯିବ ହଁ ଶଙ୍କା ସୁନ୍ଦର ଶାଢୀ ପିନ୍ଧି ଆମ ବୋଉଠିତେବେଳେ ଓଡିଆ ଘର ବୋଉି ଚାଯିବ କଣା ଓଡିଆ ଆଣି କାହିଁକି ଥିଲା ପରମ୍ପରା ସଂସ୍କୃତି କାହିଁ ଥିଲା ଓଡିଆଣ ଓଡିଆ ଘରର ବୋଉ
ଆଉ ସେ ଓଡିଆ ଘର ବୋହୁ ନାହିଁ ଆଗରୁ ପିନ୍ଧୁଥିଲେ
ହଁ ଅପଭ୍ରଂଶ ଆଡକୁ ସଂସ୍କୃତି ଗଲାଣି କିନ୍ତୁ ହେଲେ ବି ଆମ ଓଡିଶାର ଅଛି ନା ପରମ୍ପରା ସଂସ୍କୃତି ଅଛି କିଛି ଲୋକ ବଧେଇ ରଖିଛନ୍ତି ଆଉ ରହିବ ବି ଆଉ କିଛି ପଥ ଭ୍ରଷ୍ଟ ଲୋକ
ହ ହାତ ଚୁଡ଼ି ନଉଥିଲେ ଖାଲି ଇଏ ହାତ ହାତ ଏେ ଚୁଡ଼ି ନଉ ନଥିଲେ ଏବେ ନାଉଛନ୍ତି ପଟେ ଦୀପଟ ନାଉଛନ୍ତି ନାଲିଆ
କିଛି ପଥ ଭ୍ରଷ୍ଟ ଲୋକ ସେ ଜିନିଷ ଟାକୁ ନଷ୍ଟ କରିଦଉଛନ୍ତି ଆଉ ମାନେ ଅଛି ସଂସ୍କୃତି ନାଇଁ କାହିଁ
ଅଛି ଶାସ୍କତି ଅଛି କିନ୍ତୁ ଏଟା ନାଇଁ ଆଉ
ଆମ ଖାଦ୍ୟ ଆମ ଚାଲିଚଳନି ଆମ ବେଶ ପୋଷାକ ଯାହା ହେଲେ ଓଡିଆଁ ସେଟାକୁ ସେମାନେ ଗ୍ରହଣ କରୁଛନ୍ତି, ମାନେ ଆମେ ତାକୁ ମାନେ ସବୁବେଳେ ବଜେଇ ରଖିବା ଦରକାର।
ହଁ ଆମକୁ ବି ଗ୍ରହଣ ଆମେ ଆମେ ଯଦି ନ ବଜେଇ ରଖିବା ତାଙ୍କ୍ ସେମାନଙ୍କଠାରୁ କ ଆଉ କଣ ଶିଖିବେ?
ତେଣୁକରି ଆମ ବଜେଇ ରଖିବା ଦରକାର ତାକୁ ସମସ୍ତଙ୍କ ଆଗରେ ପ୍ରଚାର ପ୍ରସାର କରିବା ଦରକାର। ସେମାନେ ଆମକୁ ଦେଖି ଶିଖନ୍ତୁ। ଆଉ ଆମେ ତାଙ୍କ ଖରାପ ଜିନିଷ ଟାକୁ କାହିଁକି ଗ୍ରହଣ କରିବା। ଆମ ଭଲ ଜିନିଷକୁ ଯଦି ସେମାନେ ଗ୍ରହଣ କରୁଛନ୍ତି। ଆମେ ତାଙ୍କ ଖରାପ ଜିନିଷକୁ କାହିଁକି ଗ୍ରହଣ କରିବା। ହୁଁ ସେଟା ଲୋକ ଜାଣିବା ଦରକାର। ହ
ଲୋକ ତ ବୁଝୁନାହାନ୍ତି ଲୋକ ଲୋକ ମଙ୍ଗଳସୂତ୍ର ପିନ୍ଧୁ ନାହାନ୍ତି। ସିନ୍ଦୁର ନାଉନାହାନ୍ତି ଚୁଡି ବି ପିନ୍ଧୁନାହାନ୍ତି। ଚୁଡ଼ି ପଟେ ପଟେ ତାଙ୍କର ଇଚ୍ଛା ହେଲେ ବୁଝିପାରିଲେ? ଷ୍ଟାଇଲ ବା ହଁ ସେ କହୁଛନ୍ତି ଆମେ ଡ୍ରେସ ନାଇଁ ଖାଲି ବୁଲିବୁ। ଘରର ବୋହୁଟେ ପୁରା ସାଇଜି ସୁଜର ହେଇ ମଙ୍ଗଳସୂତ୍ର ନାଇଁ ସିନ୍ଦୁର ନାଇଁ ହାତେ ହାତେ ଚୁଡି ନାଇଁ ମୁଣ୍ଡ ଯଦି ଓଢଣା ଦେଇଦବ ସେ କଣ ଦେଖାହବ ଆଉ ସେ ଯୋଉ ଡ୍ରେସ ରେ ଖାଲି ଯୋଉ ଏମିତି ପିନ୍ଧିକି ଯୋଉ ବୁଲୁଛନ୍ତି ସେ କଣ ଦେଖାହବ ମୋତେ ଟିକେ କହିପାରିବେ?
ସାଙ୍ଗରେ ଝିଅ ସମସ୍କନ୍ଦ ହେଲେଣିି ଠିକ ଅଛି। ଆପଣ ଯୋଉ ହଁ ଆମେ ଆମେ ସେଇ କଥା ସମସ୍ତେ ମନ ଟାଣ ଆମ ସଂସ୍କୃତିକି ବି ରଖିବା। ଆଉ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇ ଯେତେବେଳେ ଶାଢୀ ପିନ୍ଧିକି ଯୁଦ୍ଧ କରିପାରୁଥିଲେ ଆମେ କାହିଁକି ଯୋଉ ସାଢିଟା ପିନ୍ଧିକି ଆମେ କଣ ଆମ କର୍ମକ୍ଷେତ୍ରକୁ ଯାଇପାରିବାନି? ଆମ କର୍ମ ଆମେ କରିପାରିବାନି? ଅସୁବିଧା କିଛି ନହିଁ ତ ସବୁ କିଛି କରିହବ। ଲୋକ ବୁଝିବା ଦରକାରେ ବୁଝୁନାହାନ୍ତି କଣ କରିବା।
ଲୋକ ତ ବୁଝୁନାହାନ୍ତି ଆଉ ଲୋକଙ୍କ ଏଇନା ତାଙ୍କ ମୁଣ୍ଡ ଯାଇକି ଏକାଥରେ ମାନେ ଆଉ ଆଗକାଳିଆ ଆଉ ତାଙ୍କର ମୁଣ୍ଡ ନାଇଁ ଏକାଥରେ ପୁରା ଉଠିଗଲାଣି ପୁରା ଉପରକୁ।
ତୋ ଶ୍ୱଶୁର ଯାଇକ ବୃଧାଶ୍ରମରେ ରହିଲେନି? କଣ ପାଇଁ ଗୋଟେ ବୋଉ ଚାହୁଁନି ଯେ ମୁଁ କାହାର ସେବା କରେ ମୁଁ ଘରେ ରୋଷେଇ କରିକି କାକୁ ଖାଇବାକୁ ଦିଏ
ସବୁ ଖାଲି ସବୁ ଖାଲି ମଗେଇକି ନେଇଆସିବ ଖାଇଦିଅ। ଏଥର କ ଯିଏ ଯିଏ ବାହରେ ରହୁଛନ୍ତି ଖାଲି ମଗେଇକି ନେଇଆସ ଖାଇଦିଅ।
ଆଉ ସେଇ ଖାଦ୍ୟର କଣ ସ୍ୱାଦ ଅଛି? ଆମକୁ କହିଲିବା ଆମ ପଖାଳ କଂସାରେ ଯୋଉ ସ୍ୱାଦ। ଆଉ ସେ କୋଉ ଫାଇଭ ଷ୍ଟାର ହୋଟେଲ ଖାଦ୍ୟରେ ବି ନଥିବ।
ନା ବା ସେ କୋଉ ହୋଟେଲ ର ଖାଇବାରେ ବି ସେ ସ୍ଵାଦ ନଥିବ ଯୋଉ ଖାଦ୍ୟ ଆମ ଏଥିରେ ଅଛି।
ଆମ ସ୍ୱାଦ ଖାଇବା ପିନ୍ଧିବା ନାଇବା କଥା ଶୈଳୀ ଚାଲି ଚଳଣ ଆମର ସବୁ ଅଲଗା। ଜଗନ୍ନାଥ ଦେଶ ଗୋଟେ କଥାରେ ନାହିଁ
ହମ ଓଡିଶା ଆମେ ଜଗନ୍ନାଥ ଦେଶରେ ଆମେ ଜନ୍ମ ନେଇଛୁ ତା ବୋଲି କଣ ଏମିତି।
ଆଉ ଆପଣ କଣ କରୁଥିଲେ?
କିଛି ନାହିଁ ବସିଥିଲି ଆପଣଙ୍କୁ କଲ ଆଇଲା ତ ହେଇ ଟିକେ କଥା ହେବାକୁ ଟିକେ ଇଚ୍ଛା ହେଲା କଥା ହେଇଗଲି ଆଉ।
ମୁଁ ବି ସେଇଆ କହିଲି। ମୁଁ ମଝିରେ ମଝିରେ ଟିକେ ସି ସାଙ୍ଗସାଥି ମାନଙ୍କ ସହିତ ଟିକେ କଥା ହେଇକି ବାର୍ତ୍ତାଳାପ କରେ ଆଉ ଟିକେ ଭଲ ମନ୍ଦ ବିଷୟରେ ବୁଝେ ଦେହ ପାହା ସବୁ ଭଲ ଅଛି?
ହୁଁ ଦେହ ପା ଭଲ ଅଛି। ଆପଣଙ୍କ କଥା ଶୁଣି ମତେ ବହୁତ ଭଲ ଲାଗିଲା ମୁଁ ବହୁତ ଆନନ୍ଦିତ ହେଲି ଆପଣଙ୍କ କଥାରେ। ଆପଣଙ୍କୁ କିପରି ଲାଗିଲା?
ମତେ ଟିକେ କମ୍ କଲ କରିବେ
ହଁ ମଝିରେ ମଝିରେ ମୁଁ ଆପଣଙ୍କୁ କଲ୍ କରିବି ନିଶ୍ଚିତ।
ହଉ ଧନ୍ୟବାଦ ରଖିଲି।
ନାଇଁ ନାଇଁ ଆପଣ ଟିକେ ଶୁଣନ୍ତୁ ହାଲୋ।
ହଁ କଣ କହୁନାହାଁନ୍ତି?
ଆପଣଙ୍କୁ ମୋ କଥାଟି କିପରି ଲାଗିଲା?
ହଁ ବହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା। ମତେ ବି ଆପଣଙ୍କ କଥା ବହୁତ ଭଲ ଲାଗିଲା। ତ ଆପଣ କୋଉଁ କର୍ମକୁ ଏବେ ତ ଯାଆନ୍ତୁ, ମୁଁ ରଖୁଛି ଆଜ୍ଞା ନମସ୍କାର। ନମସ୍କାର।